ହଁ ହ୍ୟାଲୋ।
ହୁଁ।
ଶୁଭିଲା ନା ତମୁକୁ?
କଣ କହିଲୁ?
ଶୁବିଲା ନା?
ହଁ ହଁ।
ଓହୋ ମୁଁ ଏଇ ମେଘ ପବନ ପାଇଁ ଶୁଭିବନି କି ଶୁଭିବନି କି କଣ?
ହଁ ସୁଭୁଛି।
ସଇଲାଣି କାମ ସରଲାଣି?
ନା ତମ ଆଡେ ଲାଇନ ଅଛି ନା?
ହଁ ଅଛି ଲାଇନ ପା ଆଉ ପଳେଇଥିଲା ଲାଇନ ଅଧଘଣ୍ଟା ନା ଘଣ୍ଟେ ପଳେଇଥିଲା। ପୁଣି ତାପରେ ଏଇ ଅଛି ଏଇନେ।
ହଁ।
ହଁ।
ଆମର ପା ସେଇ ଚାରିଟା ଏଳୁ ମେଘ ପବନ ସେଣେ ତ ଘଡଘଡି ହେଲେ ଇଆଡ଼େ ଖାଲି କିଛି ହେଇନଥିଲା ହେତେବେଳୁ ଲାଇନି ଗଲାଣି ଏତେଳ ସରି ଆସୁନି।
ଓହୋ।
ଆମର ସିନା ଇଆଡ଼େ ମେଘ ହେଲା।
ହୁଁ।
ଓହ ସିଆଡେ ମେ ମେଘ ହେଇଚି ନା?
ମେଘ ବାବା ମେଘ ଘଡଘଡି ଜୋରସୋର ଚାଲିଛି।
ହଁ ତାପରେ ହେଲା ଏଇନେ କିନ୍ତୁ ସେ ଆଗରୁ ତ କାଟିଦେଲେଣି ଜେ କାଟିଦେଲେଣି ଏତେବେଳେ ସେଇଆ ସୁଧା ଲାଇନ ଆସୁନି।
ଉୁଁ ହୁଁ ଆଉ ତମ ସବୁ କାମ ସଇଲାଣି ବ୍ଲାଉଜ ସିଲେଇ ଫିଲେଇ ସବୁ ସଇଲାଣି?
ନାଲୋ ମୁଁ ପା ଏଇ ଗୋଟେ ଡ୍ରେସ କପଡାଟେ କାଟିଥିନି।
ହୁଁ
ଆଉ ସିଲେଇ କରିମି ବୋଲି ଦେଖିଲା ବେଳକୁ ମୁଁ କହିନି ଚାଉଳ ଗଣ୍ଡେ ବିରି ଚାଉଳ ଗଣ୍ଡେ ଧଉଛି ସେଇ ବିରି ଚାଉଳ ଧଉଥିଲି ତ ଯାହା ଫୋନ୍ କରିଥିଲେ।
ଓହୋ ହଁ ସିଏ ମତେ କହୁଥିଲେ।
ହଁ। ସେଇୁ ହଉଥିଲି ସେ ତାର ଫୋନ କ ତାପ ତମେ ମେଘ ଉଡେଇଲା ଆଉ।
ହଁ ବା ମେଘଟା ପା ଲାଗିକି ରହିଛି ଚାରିଟା କତରୁ ଲାଗିକି ରହିଛି ମେଘ ଛାଡିବ ନାଁ ଧରୁନି ଝିପି, ଝିପି, ଝିପି ପକଉଚି ଏପର୍ଯ୍ୟନ୍ତ।
ଯାଇକି ମାନେ ଗ୍ରାଇଣ୍ଡର କରିବି ବୋଲି ପ୍ଲଗ ଟା ଗେଞ୍ଜିଚି ଆଉ ମାନେ ହ ଯୋଉ ଗ୍ରାଇଣ୍ଡର ଖାପଟା ଆଣିଲା ବେଳକୁ ଲାଇନ ପଳେଇଲା।
ଓହୋ।
ଆଉ ଗ୍ରାଇଣ୍ଡର ଏସ ହେଇକି ସୁଧା କରିଦେଳ। ହୁଁ ପେସେଇନି ହିନ୍ଦି ବିରୀ ଚାଉଳ ଥୁଆ ହେଇଯାଚି ଆମର ଆଜି।
ହଁ ଥୁଆ‌ ହେଇଥିବ ସକାଳେ କରିଦବ ସାଙ୍ଗେ, ସାଙ୍ଗେ କରିକି ସାଙ୍ଗେ, ସାଙ୍ଗେ କରିଦବ। ହୁଁ। ଆଓ ମୁଁ ଏଇଦିନ ଗୋଟେ କହୁଛି ନାଇଟଟେ ମାନେ ୟୁଟୁବ ରୁ ଦେଖିକିନି ଗୋଟେ ନାଇ କରୁଥିଲି କାଟିକିନି ହେଲା। କରୁଛି ଯେ ସେଟା ହେଲାନି କୋକରା ଇଏଟା ନା କୋକରା ଟା ନା ସେ ଏ ଯୋଉ ତ ଯଉ ପାଇପ ଇନଟା ନୁହଁ ନା ଯୋଉ କହନ୍ ତୋ ଡର ଲଗେଇଲା ବେଳକୁ ହଁ ବିକଡା ହଁ ବିକ ଭାଇ ପିଣ୍ଡା। ଲଗେଇଲାହେଲକୁ ସେ ଚିରିଗଲା। ମୁଁ କେ ଦେଖିବା ଫାଷ୍ଟ ଟାଇମ କରଛି ନା। ଆଁ ଫାଷ୍ଟ ଟାଇମ୍ କରୁଥିଲୁ ନା ଆମକୁ ଦେଖିବା କଣ ହଉଛି କଣ ନାହଁ? ହୁଁ। ଦେଖିଆ ଗୋଟେ କପଡ଼ା ଆଣିକି କରିବି ଭାବଛି।
ଉଁ ସେ ଗୋଲେଇ ନାଇଟରେ ସହଜ ହେଇଛି। ଯୋଉ ଆର ନାଇଟରା ମୋର ବଟମ, ଫଟମ ଗୋଟେ କଲର ଫଲର କୋଉଟା ଲାଗିବ ଟିକିଏ ଅଲଗା। ଯୋଉ ଗୋଲେଇ ନାଇଟରାକ ସହଜ ସିଲେଇ।
ଫୁଲ ହଉ। ମାନେ ସାଧା, ସିଧା ହେଲେ ବି ଚଳିବ କିଛି ନାହିଁ।
ହୁଁ ସେଇ ତମେ କଣ ସେରା ଆଉ କରିପାରିବୁ ସେଇ ଗୋଲେଇ ନାଇଟ ରେ କରିପାରିବୁ ନା ଆଉ।
ହୁଁ ସେ ଦେଖୁଛନ୍ତି ଯେ ଏଇ ଯୋଉ ୟୁଟ୍ୟୁବ ରୁ ମୁଁ ଦେଖିଲି ଟିକେ କରିବି ଦେଖିଆ। ଚିରିଗଲା ଖୋକରା ହେଇଛି ମନେ। ଖୋକରା ଟା ନା ଫାଷ୍ଟ, ଫାଷ୍ଟ ଟାଇମ୍ ମୁଁ ଯାଇତାଇକି କରିଦେବି ଦେଖିଆ ଟିକେ ଚିରିଗଲା।
କପଡ଼ା ଦେଇକି।
ସେଟା ସୂତା କପଡ଼ା ଟେ।
ହୁଁ।
ନାଇଟ ପିନ୍ଧୁଚୁ କି?
ପିନ୍ଧୁନେଇ ଏଇ କେତେବେଳେ ଏ ସୁବିଧା ଅସୁବିଧା କଣ?
ହଁ।
ଆରେ କରିଥମି ଦେଖିଆ। ଆଉ ହଁ ଚାଲିଲାଣି ପା ଭାଇ ନେଇକି ସଜାଡିକି ଆଣିଲେ।
ମେସିନ୍ ଟା ଟିକେ ଟାଇଟି ଲାଗୁଥିଲା ମୋର।
ଉଁ ହୁଁ
। ସେ କପଡ଼ା ହଲେ କାଟିନି ଟିକେ ମେସିନଟାକୁ ସଫା କରିନି।
ତମର ତ ସିଲେଇ ସରିନି ତମେ ଗାଁକୁ କେଇ କୋଉ ଦିନ ପୁଣି ଯିବ।
ସିଲେଇ କରିସାଇଲେ ଯିବିନି ତାହାହେନେ
ଓହୋ ମାନେ ଯୋଉଡା ଯୋଉମାନେ ପୁଣି କହିଚନ୍ତି ଆମକୁ ଏଇ ଦିନ୍ ଦରକାର କଣ କଣ ବୋଲି।
ଆରେ ନାଁ ସେମିତି କିଛି ନାହିଁ ଆଉ ଏଇନା। ଯୋଉରା ଅଛି ମୁଁ କହିଦେଇଚି ରଜ ପରେ ହେରାକ ଦେବି।
ଓହୋ
ମୁଁ ଆଗତୁରା କହିଦେଇଚି ନାଁ ଆଉ ଅଡ଼ୁଆ କାହିଁ ରଖିଥିବି।
ମୁଁ ଏଇ ମୋରଟା ବୋଧେ ତମ ଗାଁରୁ ଆସିନେ କରିବ ବୋଧେ ଭାଉଜ।
ହଁ
ମୁଁ କହିନି ମୋରଟା ତମ ଗାଁରୁ ଆସି
ସେଇ ତୋରଟା ଶୁଣୁ ତୋରଟା ବି କହୁଥିଲି ମୁଁ କହିଲି ଆଜି ଯୋଉ ଲାଇ ଆଜି ରହିମି ମୁଁ ରା ଏ ରାତି ବେଳୁ କିଛି ରୋଷେଇ ନାହିଁ। ଖାଲି ଭାତ ଗଣ୍ଡେ ବସେଇ ଦେଇକିନା ବି ତୋରଟା କାଟିକି କରିଦେମି ବୋଲି ସୁଦ୍ଧା। ଡ଼୍ରେସରେ କେତେ ସମୟ ସାଙ୍ଗେ ସାଙ୍ଗେ ହବ ହେଲା।
ଏ ହଁ
ହେଟା ଟିକେ କାଟୁନୁ ମାନେ ମୁଁ ଡ୍ରେସ୍ ମାନେ ସବୁବେଳେ କରୁନି ବୋଲି ମେନ୍ କଥା ମାନେ କାଟିବାଟା ମନେ ପଡୁନି। ସବୁବେଳେ ଯଦି କରୁଥିବୁ ସେଟା ମନେ ରହିବ। ଧର ବ୍ଲାଉଜ୍ ଟା ମୁଁ ସବୁବେଳେ କରୁଚି। ଏନିଟାଇମ୍ ମାନେ ବ୍ଲାଉଜଟା ମନେ ଅଛି। ଆ ଡ୍ରେସ୍ ଟା ମାନେ ଓପରଟା କାଟି ଦଉଚି ସେମିତି ଏ ଯୋଉ ପେଣ୍ଟ ଫେଣ୍ଟ ଉରାକ ମୋର ଏତେ ମାନେ ନାହିଁ। ହେଇ ମାନେ ମୋବାଇଲ ଦେଖିକି କାଟୁଚି। ଆଉ କାଟିଦେଲେ କିଛି ନାହିଁ ସିଲେଇ କରି ଦଉଚି।
ହୁଁ ମା ଲୋ ଉଁ ହୁଁ।
ଆଉ ଖାଲି ଯାହା ରହିଲା ସିଲେଇ କରିଥାନ୍ତି। ସିଲେଇ କରିଦେଇଥିନେ ମୁଁ କହିନି ରାତି ବେଳକୁ ମିତା ବ୍ଲାଉଜଟା କାଟିଦେଇ କି କରିଦେବି। ନହେନେ କାଲି କରିବି ବୋଲି ସିଏ କିଛି ବି କରେଇ ଦେଲାନି ଲାଇନ୍ ଆଣି।
ବର୍ଷରେ ଶୁଣ ଆନିବର୍ଷରୀରେ ପିନ୍ଧଥାନ୍ତି କହୁଥିନି। ହେ ହବ ନ ନାଇଁ ମୁଁ ଦେଖେ ଆଗେ ଇଏ କେମିତିଆ ଶା ଏ କଣ ଆଣିଚନ୍ତି? ମୁଁ ଦେଖିକିନି କହିବି ଆଉ। ହୁଁ ଇଏ ଆଣିଚନ୍ତି ଶାଢ଼ୀଟେ। ହଁ ଆଜି ଆସି ପହଞ୍ଚିଲେ ବା। ସନ୍ଧ୍ୟାବେଳେ ପହଞ୍ଚିଲେ ଆସିକି ଆଜି। ମତେ କଣ ଦେଖେଇଚନ୍ତି କି କେମିତି ଆଣିଚନ୍ତି ଶାଢ଼ୀ ଫାଢ଼ୀ। କହୁଚନ୍ତି ତମେ କଣ ଦେଖିବ? ଆମ ଛୁଆଙ୍କର ଡ୍ରେସ ବି ମତେ ଦେଖିଇନାହାନ୍ତି। କେମିତି ଆଣିଚନ୍ତି ବୋଲି ହଉ ନ ଦେଖୁଅ।
ଉଁ ହୁଁ ଆଁ କାହାକୁ ଦେଖିଉଚନ୍ତି।
ଏଁ
କାହାକୁ ଦେଖଉଚନ୍ତି ଲୋ?
ସିଏ ଆମ ଝିଅ ତାର କଣ ଖୋଲିକି ଦେଖୁଥିଲା ତ। ମୁଁ କହିନି ଆଇଏ କେମିତିଆ ଡ୍ରେସ୍ ଆଣିଚନ୍ତି ଦେଖିଆ ଟିକେ। ହଉ ନ ଦେଖୁଅନ୍ତୁ। ହ ଆଉ
ହ୍ୟାଲୋ
ହୁଁ
ହ
ଆଉ କଣ କୁହ ଭାଉଜ?
ହୁଁ ଆଉ ଯୋଉ ବି
ଏ ପୁଅ ଟା ଏଇନା କେ ଖାଇ ସାଇଲା। ହୁଁ ଏଇନା ତାର ଖିଆ ପିଆ ସବୁ ସଇଲା ପୁଅ ଟାର ଏ ରୁ। ଦିଟା ସେ ଦ ବେଲ ଦଉଛନ୍ତି ମୁଁ ସେକୁଛି ଆଉ।
ସେ ପ୍ଲେନ୍ ବ୍ଲାଉଜ ଟା କହିଥିଲେ ବୋଲି ମୁଁ କହିଲି ପ୍ଲେନ୍ ବ୍ଲାଉଜ ଟା ତାର କରିଦେମି ବୋଲି। ଆଉ ମାନେ ଅର୍ଜେଣ୍ଟ ଥିଲା ଧର ତୋର କହିଲୁ ମ୍ୟାରେଜ ଆନିଭର୍ରଶରି ଅରଜେଣ୍ଟ। ଆଉ ଜଣଙ୍କର ଡ୍ରେସ୍ ଅଛି ମାନେ ୟୁ।
ସେମିତି ମାଲ ସେମିତି ଜୟି ମାନେ ଜରୁରୀ କିଛି ନାହିଁ।
ଜରୁରୀ ନ ହେଇଥିଲେ। ଆଉ ମାନେ ଆଉ କରିବି ଜଣଙ୍କର ୟୁନିଫର୍ମ ଡ୍ରେସ ଟା ଅରଜେଣ୍ଟିଆ।
ଆଁ ସେମ୍ ଯିବ ଆଉ ଏଠି ଜୋନ ଇଏକୁ ଆଉ। ସେ ତାର ସ୍କୁଲ ଯୋଉ କନ୍ତ୍ରୀ ବନା ସ୍କୁଲକୁ ପିନ୍ଧିକିନା।
ହୁଁ ହୁଁ ରେଧି କରିଦେଲାନି ଗ୍ରାଇଣ୍ଡର କରିଦେଇକି। ତରକାରୀ ପରା ଚୁଲିରେ ଗରମ କରିଦେଇ ଗରମ କରି ଦେଇ। ଭାତ ବସେଇ ଦେଇଛି ଡେକ୍ଚି, କଡେଇ ମାଜି ଆଣିମି।
ହୁଁ।
ସେ ମେଘ ଉଠେଇଲା ମୁଁ କିଛି କରିପାରିଲିନି ଆଉ।
ଉଁ ହୁଁ। ହୁଁ ଆଉ।
ଆଉ ନା।
ଉଁ ହୁଁ ଆଉ କ'ଣ। ଏଇ ବା ପୁଅଟା ଏଇନା ସେପଟରେ ଅଛି ଟିଭି ରୁମରେ। ଆଉ ଝିଅ, ପୁଅ କୁଆଡେ ଅଛନ୍ତି।
ପୁଅ ତା ବାପା କତିରେ ମୋବାଇଲି ଦେଖୁଛି ଆଉ ଝିଅ ଟା ତ କାଲି। ତା ମାମୁଁ ଘରୁକୁ ପଳେଇଛି।
ଓହୋ ସିଏ ତାର ପଳେଇ।
ହୁଁ କାଲି ରାତି ଏଇତୋଳିଆ ଆଉଡେରିହେଲା ଆଠ ଟା ପାଖା ପାଖି ହେଲାଣି ଗଲା।
ଆଉ ଭୋଗ ନିଅ।
ହୁଁ। କ'ଣ କହିଲୁ।
ପୁଅ ଏଇନା ଦଶମ ଶ୍ରେଣୀ ଆ ତାକୁ କୋଉଠି କି। ଛାଡିବ ନେଇ ହାଲୋ।
କାହାକୁ।
ସୁ।
ଝିଅ କଥା କହୁଛୁ ନା ହଁ କ।
ମୁଁ କହିଲି ତାର ଏଟା ଦଶମ ତାକୁ ଆଉ କୋଉଠିକି ଛାଡିବ ନେହି।
ନା ଏଇ ରଜ ଟା ବୋଲି ଏଇନା ଗଲା ନା ଏଇ ସ୍କୁଲ, ଟିଉସନ ସବୁ ଛୁଟି ଅଛି ବୋଲି ଆଉ କୁଆଡେ ଯିବ।
ନା, ନା କୁଆଡେ ଛାଡିବନି ଏଇ ବର୍ଷା ଟା ଟିକେ ମନ ଦେଇକିନି ପଢ଼ୁ।
ହୁଁ।
ତାପରେ ତେଣିକି ତାର ଯୁଆଡେ ଯାଉଛି ଯାଉ।
ସଇଲା ତ ଏଇଟା ଲାଷ୍ଟ ଯିବା ଯୁଆଡେ ଆଉ କୋଉଟାରେ ନିଏକି ଲୋ ସୁଧା ଆଉ। ଆଉ କୁଆଡେ ଯାଉନି ସେଇ ରଜରେ ଯାହା ଯାଉଛି ଆମ ଘରୁକୁ ସେତିକି ଆଉ କୁଆଡେ ସେ ଯାଉଛି କି।
ଏ ଯାଉ ମନା ନାହିଁ ଏଇ ବର୍ଷ ଟା ଯାଉ ଯୁଆଡେ ଯିବା କଥା ଯିବ।
ଆଉ କଣ କୁହ ହଉଛି? ମାଇଁ ପୁଣି କଣ କହୁଚ ମାଇଁ କହୁଥିଲେ କଣ ଆସିବେ ବୋଲି ନା କଣ ମୋ ଏ ଆମ ଘରକୁ ମୋ ଶାଶୁ ଘରକୁ?
ହଁ ଯିବେ ଆଉ। ହନ ଲୋ।
କହୁଥିଲେ ବା, କଣ କରୁଛନ୍ତି ମାଇଁ?
ଏଇନା ଏଇ ସୁଜି ବାଗଉଛନ୍ତି।
ହୋ ଆଜି ବୋଉ କହୁଥିଲା ତୋ ମାଇଁ କହୁଥିଲା କହୁଥିଲା ମତେ ଆସିବେ ବୋଲି ଯେ।
କଣ କହିଲୁ?
ମୁଁ କୋଉଥରେ ଆସିବେ କୋଉଥରେ ଆସିବେ କେଜାଣି?
ହଁ ଯିବେ ବୋଉ କହୁଥିଲେ ରଜ ପରେ।
ଓହୋ ହଁ ଆସନ୍ତୁ।
କହୁଥିଲେ କହିଲେ ରଜ ପରେ ଗଲେ କଣ କହିବେ ନା କହିବେ କଣ ବେ।
ନା କିଛି ନାଇଁ କଣ ହେଲାକି ଏ ମାମୁଙ୍କୁ ସାଙ୍ଗରେ ଧରିକି ଆସିବେ। ହ୍ୟାଲୋ।
ହୁଁ।
ମୁଁ କହିଲି ମାମୁଁଙ୍କୁ କହିବ ଆସିବେ ମାମୁଁ ମାଇଁ ଦି ହାକେ ଆସି
ନା ତୋ ମାମୁଁଙ୍କୁ ଖାଲି କାଇଁ କହୁଚୁ ସେ ଯିବେନି ଖାଲି ଟା ତାଙ୍କୁ କାଇଁ କହୁଛୁ। ସେ ଯିବେନି ସେ ଦୋକାନ ଫୋକାନ ଛାଡିକି ସେ ଯିବେନି ଖାଲିଟା ତା ମା ତୁ ନା କାଇଁ କହୁଛୁ।
ଜାଣିଛି ଆସିବେନା ଟିକେ ଭାଣିଜି ର ଘରକୁ। କନ୍ୟାଦାନ କରିକିନା ଆସନ୍ତି ହେଲା ସେ ଯଦି ନ ଆସିବେ ଏ କନ୍ୟାଦାନ ର କିଛି ଭ୍ୟାଲୁ ରହିବନି ଆସନ୍ତି ବା।
କଣ କହିଲୁ କଣ କହିଲୁ ନ ଆସିଲେ?
ମୁଁ କହିଲି କନ୍ୟାଦାନ ଯିଏ କରିଥାଏ ସେ ଆସନ୍ତି। ଘଣ୍ଟେ ଦିଘଣ୍ଟା ପାଇଁ ସୁବାସ ଭାଇ ରହିପାରିବନି ଦୋକାନଟାରେ। ମୁଁ ମାମୁଁକୁ ତ କ ଥା କୁହେନା, ଡର ଲାଗେ ମାମୁଁ ଙ୍କୁ ମତେ। ମୁଁ ଯାହା କୁହେ ମୋ ମାଇଁକି କୁହେ ମୁଁ ମାମୁଁ କୁ କୁହେନା କିିଛି।
ମୋ ମାମୁଁଙ୍କ ସାଙ୍ଗରେ ମୁଁ ଭାତ ଖାଉଥିଲି।
ଆଉ।
ହୁଁ।
ହ୍ୟାଲୋ।
ହଁ କହ।
ମୋ ବାପାଙ୍କୁ ପଛେ କି ମତେ ଏତେ ଡର ଲାଗେ ନାହିଁ କିନ୍ତୁ ମୋ ମାମୁଁ ଙ୍କୁ ମତେ ବହୁତ ଡର ଲାଗେ। ସେ କିଛି କହନ୍ତିନି, ମାରନ୍ତିନି, ପିଟ ନ୍ତିନି, କିଛି କରନ୍ତିନି କିନ୍ତୁ ମତେ ଡର ଲାଗେ। ହଁ। ଆଜିରେ ବି କଣ ମାମୁଁଙ୍କ ସାଙ୍ଗରେ କଥା କହିବ ନା? ନା ମୋ ମାମୁଁଙ୍କ ସାଙ୍ଗରେ ମୁଁ ଆଜିରେ ବି କଥା ଖାଲି ଯୁଆର ହେଇ ମୁଁ ପଳେଇ ଆସିବି ସଇଲା କଥା ହେବା କିଛି ନାହିଁ।
ତାଙ୍କୁ ତ ସମସ୍ତେ ଡରନ୍ତି ତୁ ହଁ।
ହୁଁ। ବାବା ମୁଁ ସୁବା ସାହି ହେଇକ କି ମାଡ ଯୋଉ ଛୁଆ ହେଇଥିଲା
ଆଉ ମାମୁଁ ବାବୁ, ବାବୁ ମାନେ ନେଇଛନ୍ତି।
ହୁଁ ହଁ। ଭାଇ ବାଡି ପୋକେଇବ ମାନେ ମାମୁଁ ଯେମିତି ବା ଭାଇ ସେମିତି।
ହଉ।
କୁହ?
ରଖିଦେଲେ କଣ ଘଡ ଘଳିିକ ସେ ଜୋର ମାରିଲାଣି।
ଘଡ଼ଘଡି ନାଁ ହଁ ଏପଟେରେ ବା ଜୋରସୋର ଘଡ଼ଘଡି ମଇଲାଣି। ମାଲ ମା ହୁଁ। ହଉ ମୁଁ ରୁଟି ସେକି ସାରି ଦେଖିଆ କରୁଛି।
ହଁ।